ହ
ହ୍ୟାଲୋ। ହ୍ୟାଲୋ।
ହ
ଆପଣ କଣ କରୁଛନ୍ତି?
ତମ ନାଁ ଟା କଣ?
ହ
ଆପଣଙ୍କ ଘର କୋଉଠି? ଆପଣଙ୍କ ନାଁ ଟା କଣ ବେଲି ଯାଇଥାନ୍ତେ ବୁଲିବାକୁ ମ?
କୋଉଠିକି ଯାଇଛନ୍ତି ମ? ସେଠି ଆମର ଯାଇଥାନ୍ତେ ଜାରେକା ଯାଇଥାନ୍ତି। ଜାରେକା ଯାଇଥାଆନ୍ତି। ଯାରେକା ଯାଇଥାନ୍ତି ବୁଲିବାକୁ ଆଉ ଯାରେକା ଏପଟେ ଆମର କୁଆଖିଆ ଦେଇକି
ଆଉ କୁଆଡ଼େ ଯାଇଥାନ୍ତି ମ? ଏଇ ଯାଇଛନ୍ତି ହରଭତି ହେଇ ଯାଇଛନ୍ତି ସାର ଦିଣ୍ଡେ। ତାପରେ ଟିକେ ଯାଇଥାନ୍ତି ବାଲିପାଟଣା କାଫେ।
ଚାମିନ ଫାଇମିନ ଟିକେ ଖାଇଥାନ୍ତି। ଏଇଆ ଆଉ କଣ? ଗୋଟେ ସାଙ୍ଗର ଆଜି ଗୋଟେ ବାହାଘର ଅଛି।
ଯାଇଥାନ୍ତେମ ଦେଖିଲା ବେଳକୁ ସାତଟା ସାଢେ ସାତଟା ବେଳକୁ।
ହାଲୋ।
ଉ ହଉ ଗିଫ୍ଟ ଫିଫ୍ଟ କନେଇକି ଯିବା। ହଁ ବିଟ ନ ଯ କି ଆମର ଯୋଉ
ହ
ଗୋଟେ ନେଇଯିବା ଆମର ଫ୍ରେମ ଗୋଟେ ଗୋଟେ ନେଇଯିବା ନହଲେ ଆଉ ଗଣେଷଙ୍କର ଯୋଉ ଫୋଟୋ ଫ୍ରେମ ଗୋଟେ ନେଇଯିବା ଆଉ। ଆଉ କିଛି ନୁହଁ ଫ୍ରେମ ଫେମ ନେଇକି ଯିବା। ଆ ଆମର କଣ ଦିଟା ଖାଇକି ଦିଟା ପଳେଇଥିବା।
ଦେ ଯିବା ତ ଆଉ ସେଇ କଥା ମୁଁ କହୁଥିଲି। କାଲି ସକାଳଟେ ଉଠିକି ଜିମ ଯାଇଥାନ୍ତେ। ତମେ ଆସିଥାଲେ ଯାଇଥାନ୍ତେ। କାଲି ଆସ ଦେଖିବା ଯିବା ଆଉ।
ଆଉ କଣ କହୁଚ କୁହ?
ମୁଁ କହିଲି ତମେ ଆଇଟି ଆଇ କରିଚ ପା? ଆଇଟି ଆଇ ପରେ କଣ କରିବ?
ପ୍ଲାଟ ଫ୍ରମ୍ କରି ବୋଲି। ଟେ କରିବି ବୋଲି ଦେଖିଆ। କିଛି ଭାବିନି କରିବି ବୋଲି ଦେଖିଆ କଣ କରିବା ଆଉ। ହଁ ଏଇ ଡିପ୍ଲୋମା କରମି। ଡିପ୍ଲୋମା କରିବି ବୋଲି ସେ ପକେଇଥିଲି ପକେଇଥିଲି ଆମର କଉଠି କି ଗମେଣ୍ଟରେ ପକେଇଥିଲି କେନ୍ଦ୍ରାପଡା ପକେଇଥିଲି ଯାଜ ସ୍କୁଲ ପକାଇକରି ଆମର ଆଉ ଯେଉଁ ହୁଁ ହୁଁ ଭଦ୍ରକ ପକେଇଥିଲି ବାଲେଶ୍ୱର ପକେଇଥିଲି। କୋଉଠି ତ ଆସିଲାନି ଲାଷ୍ଟ କୁ ବାଧ୍ୟ ହେଇକି ପ୍ରାଇଭେଟ ରେ ଆଡ଼ମିସନ କରି ଆଉ କଣ କରିବି? ଯୋଉ ପ୍ରାଇଭେଟରେ କଲ ଡେରିରେ ଗଲ ତ କେତେ ଟଙ୍କା ନେଲା ମ ତମ ଯୋଉ ପେମେଣ୍ଟ ଟା କେତେଟଙ୍କା ହେଲା? ପେମେଣ୍ଟ ଟା ନେଲା ହେଟା ସେ ପଇଁତିରିଶ ହଜାର ନେଲା ଡେଲି ସାରା ଆଉ ଛବିସ ହଜାର ଟଙ୍କା।
ହଉ ମନ ଦେଇକି ପଢ ଆଉ। ଏ ଆଗକୁ କଣ କିଛି କର ଆପରେ ଲାନ। ଲାଇଫ ପାଇଁ କିଛି କର ନହେଲେ କଣ କରିବ ଦେଖାଯିବ। ଆଉ କଣ କହୁଛ କୁହ? ହୁଁ କାଲି ପୁରୀ ଯାଇଥାନ୍ତେ? ସକାଳୁ ଗୁଟେ ଗାଡି କିଣିବି ବୋଲି ହ ଗାଡି ଗୋଟେ ଆଣିବି ଆଉ
କାଲି ଦେଖ ସୋରକୁ ଯିବା ଦେଖିକି ଆସିବା ଗାଡି। ଏ ତାପରେ ଯୋଉ କଥା ଆଉ।
କି ଗାଡି ଆଣିବ?
ଗାଡ଼ି ଆଣ। ଜୁତି ଫତି ଗୋଟେ ଆଣିବ ଆଉ ଜୁତି ନହଲେ ଆମରଟେ ହ ଦେଇ ଦେଖିକି ଆଣି ଖାଲି ଦେଖିବା କଣ ହେଉଚି ଆଉ? ବୁଲେଟ ତ ମୁଁ ଭାବୁଛି ବୁଲେଟ ଟା ଭଲ ଲାଗୁଚି ସେଟା ନେଇକି ଆସିବା। କାଲି ଯିବି ଟିକେ ଭ ବାଲେଶ୍ଵର ଯିବି ବାଲେଶ୍ଵର ରୁ ଆସିଲା ବେଳେ ମୁଁ ତମକୁ କଲ କରିବି ତମେ ଆସିବ ସୋ ରୁମ୍ କୁ ହେଲା ଦେଖିକି ଆସିବା। ହେଲା ହଁ। ଭଦ୍ରକ ଟିକେ ଯିବା ଭଦ୍ରକ ରୁ ଆସିକି ଯୋଉ କଥା। ବାଙ୍ଗଲୋରରୁ ଗୋଟେ ଗେମ୍ ଖେଳୁଥିଲି ଖାଲି ଟିକେ ଫ୍ରୀ ଫେୟାର କିଏ ବାଙ୍ଗାଲୋରରୁ ଗୋଟେ ଝିଅ ତାଙ୍କେ କଥା ହଉଥିଲା ଗୁଡୁ ଗୁଡୁ କଥା ହଉଥିଲା କାଲି। ଏଇ ଗୁଡ଼ୁ ଗାଁରେ ଗୁଡୁର ତାର ଜଣେ କ୍ଲୋଜ କ୍ଲୋଜ କହୁଛନ୍ତି ଗୁଡ଼ି ଭାଇ ପୁଣି ତାସାଙ୍ଗରେ ଗପୁଛି ଚବିଶ ଘଣ୍ଟା କହିଲାଏଳକୁ କାଇଁ ଶୁଣୁନି।
ରଖୁଛି କିଏ କଣ କରିବାକୁଭାବୁଚି? ଆଉ ସେଟା କଣ ଧରିକି ଗୋଟେ ତାର ପାଇକି ଗୋଟେ ଗପୁଛି ଆଉ ସେ ସେଟା ପଲି ଡ୍ୟୁଟି କରିକି ଏମ ପି ଏମ ଖେଳୁଛି। ତାର ଆଉ କାମଧନ୍ଧା କିଛି ନାହିଁ ସେଇ ଆଉ ଯାହା କରିବା କଥା କରିବ। ଓ ହ ହ।
କହ? କାମ ଫାମ କିଛି ନଥାଏ ତାର ପାଶ। ସେ କଣ ପ୍ରୟାସରେ ଆଡମିଶନ କରିବ?
ଏତେ ତାର କଣ ଚାରି ଲକ୍ଷ ନବ ଦି ବର୍ଷକୁ ଦି ବର୍ଷ ଚାରି ଲକ୍ଷ ନବ। ତା ବାପା କରିବେ ବୋଲି ଆଡମିସନ କଉ କଣ ହେଲା କେଜାଣି କହୁଥିଲା ମତେ? କେବେ କେଜାଣି? କାଲି କହୁଥିଲା ମତେ ହୁଁ। ଆଉ କଣ ଉଁ ସେଇ କଥା କହିବା ପାଇଁ ହିଁ କହୁଥିଲି। ଚିଣ୍ଟୁ ଆସିବ ଗୋଟେ ବାହାଘର ଯିବୁ ତ ଯମୁ ତ।
ହଁ କ ଆଉା ସେଇ ଜାନ କି ନିଚରେ। ବାଇଶଟା ଖ ବାଇଶଟା ଖେଳୁଛି ମାନେ ଭାଇ ତପଡାଛି। ମାରିକଟା ମୁଣ୍ଡୁ ମୁଣ୍ଡ କରିାର ସେ କିଛି ନାହିଁ। ଦେଖିବା ଦେଖିବା କଣ କରିବି ଆଉ? ଆଉ କଣ କହୁଛ କୁହ? ଦେଖାଯିବ ଯାହା ହବା କଥା ହବ ଆଉ। ଯାହା ହବା କଥା ହବ ଦେଖିବା ମୁଁ ତ କହୁଛି ଯିବି ଇ ଉଁ ଚେନ୍ନାଇ ଚେନ୍ନାଇ ଯିବି କି କଣ ସାଲେରି ଦବ କହୁଛି? ହୁଁ ମାସକୁ ପଚିଶ ହଜାରେ। ହଁ ସେଇଆ ମୁଁ କଣ ମନା କରିିଦେଲି ତାକୁ ତାପରେ ଚିକୁ କଣ ପା ଯିବା ପାଇଁ କି କଣ କହୁଛନ୍ତି ଟିକେଟ କାଟୀଲାଣି କାଟିଲେ ମୁଁ ତମକୁ କଲ କରିବି କ ସେଇ କଉଛି ତ ଆଉ।
ମୁ ଯାଅ ଗ ଗଲେ ସିନା ବୁଲି ବାଲିିକି ଆସିଲେ ଯାଇ ଆସିବ।
ବାହାରକୁ ଯାଅ କିଛି ଦେଖ ସବୁବେଳେ ଲାଗୁଛି ବୁଲିିବାଲି ମନ ଟାକୁ ଫ୍ରି କରିକି ଆସିବ। ସେଇ କଥା ମୁଁ କୋହୁ କୋହୁଥିଲି ଜିତୁକୁ। ଜିତୁ ଭାଇ ତ କହିଲା ହଉ ତାକୁନେଇ ନେଇଯାଅ ବାହାରକୁ।
ଯାହା କରୁଚ ଦେଖିକି କର ଆରାମସେ ଲାଇଫଟାକୁ ଏଞ୍ଜଏ କର। ହୁଁ ମୁଁ କହୁଥିଲି ଯୋଉ ଆମର ଯୋଉ ଇଏ ନୁହ ନା ହୁଁ ଗଇଆ ଗଇଆ କାଲି କ କ କଉଛି ଆଉ ତା ଛଡା କିଛି ନୁହୁଁ କିଛି ନାହିଁ ଏଇ କଥା ତାକୁ କହୁଥିଲି।
ଆଉ କଣ କହୁ କଣ
କୋଉଠି କି ଯାଇଥିଲେ ଆଜି ସେ? ଜାରେକା ଗୋଟେ ପ୍ରୋଟିନ୍ ଆଣିବାକୁ ଯାଇଥିଲି। ପ୍ରୋଟି ଇନ୍ତା କହିଲା ସାଢେ ତିନି ହଜାରେ, ମୁଁ କହିଲି ଏ ଖୁଣୀ ପଇସା, ଫଇସା ନାହିଁ ଦେଖି ତିନି ଦିନି ପରେ ଆସିମି ନେଇକି ଯିବି।
ଯୋଉ ଆମର ସେଇଟା। ସେଇଟା କହିଲା ସାଢ଼େ ତିନି ହଜାର ନବ ମୁଁ ସେଇ କଥା ତମକୁ କହୁଛି, ତମେ ଆଣିବ କି ନାହିଁ କିଣି ବିକି ନାହିଁ? ମୁଁ ତ ଭାବୁଛି ନେଇ ଆସିବି ସେଇଟା। ଆଉ ହଁ ଭଲ ଦେଖିବା କଣ ଦୋଉଛି ରିଭିଉ କଣ ମିଳୁଛି? ଏ ଦେଖାଯିବ ମାର୍ ଖାଇଲା ପରେ ଜଣା ପଡିବ କିଛି। ସେତ କହୁଛନ୍ତି ହଣ୍ଡ୍ରେଡ୍ ପର୍ସେଣ୍ଟ ବଢିବ ବୋଲି, ମୁଁ ତ ଦେଖିଆ କଣ ହୋଉଛି ଆଉ। ଆଉ ଓଡ୍ସ୍ ଗୋଟେ ଆଣିବି ବୋଲି ଭାବୁଥିଲି ଆଜି ପିଣ୍ଟୁ କହିଲା ନାଇଁ ପିଣ୍ଟ ଟେଲେର ଆଣିବି ବୋଲି ଭାବୁଥିଲି, ଗୁଡ଼ୁ କହିଲା ନା ଡକ୍ଟର ଚଏସ୍ ରେ ନେଇଯିବା ନଅଶହ ପଚାଶ ଟଙ୍କା ନବ। ହେଲେ ହୋଉ ତ ନଅଶହ ପଚାଶ ଟଙ୍କା ନବ ଜଦୀ ନେଇ ଆସିବି ଆଉ କଣ? ସେଥିରେ କିଛି କମ୍ପ୍ରମାଇଜ୍ ନାହିଁ। ଆଣିବାରେ କିଛି କମ୍ପ୍ରମାଇଜ୍ ନାହିଁ। ପଇସା ଟିକେ ନାହିଁ ବୋଲି ସେଥିପାଇଁ ମୁଁ ତମକୁ କଲ୍ କରି କହୁଥିଲି।
କେତେ ଟଙ୍କା ଦରକାର ଅଛି? ସେଇ
ପଠେଇଦେବି ମୁଁ ପଇସା ତମେ ଟେନ୍ ସନ୍ ନିଅନା। ହଁ ତମେ ଯାଇକି ନେଇଆସ। ଆଉ ତମର କଣ ଦରକାର ଥିଲା କହୁଥିଲ ଯୋଉ, ଓମେଗା ଥ୍ରୀ। ସେଟା ବି ନେଇଆଶିବୁ, କେତେ ଟଙ୍କା ମୁଁ ପଠେଇ ଦେବୀ ତମେ ଟେନ୍ ସନ୍ ନିଅନା।
ଯାହା ଦରକାର ହବ ଯେତେବେଳେ ଯାହା ଦରକାର ହବ ମତେ ଖାଲି କଲ୍ କରିବ, ମୁଁ କହିଲି ଦେଇଦେବି। ଜମା ଟେନ୍ ସନ୍ ନିଅନା ତମେ। ଯେତେବେଳେ ଯା ଦରକାର ହବ ଖାଲି ମତେ କଲ୍ କରିବ ଗୋଟିଏ କଅଲ ମୁଁଁ ତମକୁ ଦେଇ ଥିନି। ଆଉ
କହିଲ ମୁଁ କଲ୍ କରିବି ତମ ବଡେ ତୁ ଆଉ କଣ ମୋର ଟେନସନ୍ ଅ ଆଉ କଣ ଯେ ଖାଇବା ପିଇବା ଟିକେ ଖାଇବା ପିଇବା ଟିକେ ଇଏ ହେଉଥିଲା, ନା ସେ ପନିର୍ ଫନିର୍ ଟିକେ ଆଣିବା ପାଇଁ ପଇସା ନାହିଁ। ପନିର୍ ଫନିର୍ ଟିକେ ପାଇଁ ପଇସା ଟିକେ ଦବ ପଇସା ପଠେଇବ ମୁଁ ପନିର୍ ଫନିର୍ ଟିକେ ଆଣିିବି। ଆଉ କଦଳୀ ନାଇଁ, କଦଳୀ ଆଣିଥାନ୍ତି। ଆଉ ଆମର ଆଣିବି ଏମିତି ଆଉ ଅଣ୍ଡା ନାଇଁ ଅଣ୍ଡା ତିରିଶି ଟା ଆଣିବି। ପଇସାଟା ଆଉ କେମିତି ଦବ ତମେ ପଠେଇବ କିଣା କୁଣି
ହ ମୁଁ ପଇସା ପଠେଇଦେମି ତମେ ଟେନ୍ ସନ୍ ନିଅନା, ତମେ ଯାହା ଆଣିବାର ଇଛା ଅଛି ମତେ ଖାଲି କହିଦିଅ ମୁଁ ପଇସା ପଠେଇଦେବି ତମେ ଟେନସନ୍ ନିଅନା। ବୁଝିଲ ତମର ଯେତେ ଯାହା ଦରକାର ହୋଉଛି ତମେ କିଣିକି ଆଣ।
ଯାହା ଆଣୁଚ ଆଣ ହଁ ଯାହା ଆଣୁଚ ଆଣ।
ହଁ ଆଉ କଣ ଖାଇଥିଲ ଖରାବେଳେ?
ଭାତ, ଡାଲି